ଭାଇ।
ଆରେ ମୁଁ କହିଲି କାଲି ଚାଲୁନ ସବୁ ଡାକିଚନ୍ତି। ଧାରଣାରେ ଆମ ଶିକ୍ଷକ ମଣ୍ଡଳୀ। ଭୁବନେଶ୍ଵର ଭୁବନେଶ୍ୱର ଲୋୟର ପି ଏମ୍ ଜି।
କାଲି କେତବେଳେ?
କାଲି ସେଠି ପହଞ୍ଚିବା ନଅଟା ଦଶଟା ଭିତରେ ପହଞ୍ଚିବା କଥା ଆଉ।
ତମେ ଯିବ?
ଦେଖିବା ସବୁ ପିଲା ସିନା ଏପଟୁ ହେଲେ ଭଲ ଲାଗିବ।
ଯିବାର କିଛି ନାହିଁ ଯେ ଭାଇ ମୋର ବା ଏପଟେ ଇଏଟା ହେଇଯାଇଛି ତ ଏକ୍ଜାମ ଅଛି ଆଉ ଦି ମାସ ଗଟେ ମତେ ଲାଗୁଛି କରିଦବ ହେଲା କି ସିନସିଅରଲି ନ ଲାଗିଲେ ହବନି।
କଣ ଖାଲି ଗୋଟେ ଦିନ ଯାଇକି ଆସିବା କଥା ଆଉ।
ଭାଇ ଗୋଟେ ଦିନ ନୁହଁରେ ଭାଇ ମୁଁ ଯିବି ଶୁକ୍ରବାର ଦିନ। ତିନି ଦିନି ଖଣ୍ଡେ ଟାଇମ୍ ମୋର ତିନି ଦିନ ଟାଇମ୍ ୱେଷ୍ଟ ହବ। ଘରୁକୁ ତେ ଶନି ଶୁକ୍ରବାର ବାହାଘରିଆ। ଶନିବାର ଦିନ ମୋର ଗୋଟେ କାମ ଅଛି ଗୋଟେ। କୁଆଡେ ଯିବା ବୋଲି କହୁଥିଲ ମା ବୋଲି କରେ ରବିବାର ଦିନ ବି ମୋର କାମ ଅଛି।
ଆଚ୍ଛା ଆଚ୍ଛା।
ଓ ହଁ। ତିନି ଦିନ ମାନେ ଏତକି ଇଏ ହବ ପୁଣି ସୋମବାର ଦିନ ଆସିବୁ। ସେଇଥିବ।
ଉଁ ହୁଁ କାଲି ବା ପଚିଶ ତାରିଖ ନା କଣ?
ହଁ କାଲି ବା ହୁଁ କାଲି ପଚିଶ୍।
ହଁ କାଲି ଡାକିଚନ୍ତି। ସେ ଯୋଉ ନୂଆ ନିଯୁକ୍ତି ଯୋଉ ବାହାର କରୁନାହାନ୍ତି ସେଇଥିପାଇଁ ଡାକିଛନ୍ତି। ପିଲା ସବୁ ଧାରଣାରେ ଡାକିଚନ ଡାକିଚନ୍ତି ଏଇଥିପାଇଁ କାଲି ପଚିଶ୍ ତାରିଖ।
ଏଇ ଓଟିଟି ଓଟିଟି ଏକ୍ଜାମ ସରିଲା ପରେ ବାହର କରିଦବ।
ହଁ ଓଟିଟି ସେ ଦେ ଅ ମାନେ ଏକ୍ଜାମ୍ କରଉଚି ମାନେ ୟା ପରେ ପରେ ସେ ବା କରିବ ନିହାତି ଯେତିକି ସବୁ ଅଛି। ହଁ ସବୁ ଭଲ ବା
ଆଉ ଖାଲି ସମସ୍ତେ ବାହା ହେଇସାରିଲେଣି ତମରି ବାହାଘର ଅଛି।
ମୋ ବାହାଘର ଖାଲି ମୁଁ ଏକା ଅଛି ଆଉ କଣ କରିଆ?
ଅଁ ଦେଖ ଗୋଟେ ଭାଇ ନା ମୁଁ ଯୋଗାଡ କରିବି ଆଡ଼ୁ।
ଚାକିରୀ ବାକିରି ହଉ ତଉ ଦେଖୁଥା ଦେଖୁଥା ନା
ଚାକିରି ପଇସା ଅଛି ସବୁ ଅଛି
ତୁ ଦେଖୁଥା ଦେଖୁଥା ନଜର କୋଉଠିର ଗୋଟେ ଜଣକୁ ରଖିଥା ହେଲା।
ଖାଲି ଚାକିରି ହେଲା ମାନେ ଧାଡୁକିନି ତାଙ୍କ ଘରେ ପଡିବ ବସ୍ତାବ ଆଁ
ହଁ
ଭାଇ ଚାକିରି ହେଲେ କେତେ ପିଲା ଆସିବେ କେତେ ଇଏ ଆଉ ମୁଁ ଆଉ ଦେଖିବାକୁ ପଡିବନି।
ହଁ ଚାକିରି ଟା କାମ ଯାଲେ ବି ଗୋଟେ ସ୍ଥାୟୀ ରୋଜଗାର ଟା ଯଦି ହଁ ନହେଲେ କେମିତି ହବ?
ନହେଲେ କେହି ପଚାରିବେନି ସେମିତି ନା
କେହି ପଚାରିବେନି ତାର ଇନକମ୍ ନଥିବାକୁ କେହି ପଚାରିବେନି।
ପୁଣି ଯୋଉତୁକ ସେମିତିଆ ଦରକାରେ।
ହୁଁ ତୁ ଜାଣିକି ଆଉ
ଆଣିବା ଗୋଟେ ଯୋଉତୁକ ଗୋଟେ ଆଣିବ ହେଲା କଣ କହ ବୁଲେଟେ ନହଲେ ଗୋଟେ ସ୍କର୍ପିଓ କାର୍ ଫାର୍ ଆଣିବ।
ସେଇଭଳିଆ ପିଲା ମିଳିଲେ ତ
ମିଳିବନି ଚାକିରୀ କର ମିଳିବନି ତମ ଇଏର ଅଛି ଆମ କା
ଲାଇନ୍ ଲାଗିଯିବେନି କି?
ମୋର ତ ଅଛନ୍ତି ଆଉ
ତୁ ତାହେଲେ ପୁରା ଲାଇନ ଫିକ୍ସ୍।
ହଁ ମୋର ଲାଇନ ଫିକ୍ସ୍ ଚାକିର କରିବି ମାନେ ସଇଲା ଆମର
ହଁ ନାଇଁ ଏଥର ତୁ ଓ ଟି ଟି ଏଟା ଦେଇଦେ ହେଲା ଦେଇକି ତା
ଗୋଟେଠି ଦେଇଦେବି ହଁ ଏଇଟା ସଇଲା ପରେ ଗୋଟେ ଚିନ୍ତା ଯିବ। ତାପରେ ରହିଲା ବିଏସ୍ଇ ଏକଜାମ୍ ଟା ପୁରା ଲାଗିକି ଭାଇ ମୋର ସେଇଟା ଟେନସନ୍ ପୁରା।
ଏ ବି ଏ ଯୋଉ ବି ଏସ୍ ଏଫ୍ ଟା ସେ ପରୀକ୍ଷାର କିଛି ନୋଟିସ୍ ଫୋଟିସ୍ କିଛି ଆସିନି ତୋ
ଖାଲି ଇଏଟା ବାହାରି ଖାଲି ଫିଜିକାଲି ଇଏଟା ବାହାରିଚି। ଜିଏ ହେଲେ ବାହାରିଛି ମାନେ ଏ ଆଉ ଗୋଟେ ବିଏସଏଫ୍ କନେଷ୍ଟେବଲ୍ ଏଟା ଏକଜାମ୍ କରିବ ବୋଲି କଣ ବାହାରି କରିଥିଲା କଣ ନୋଟିଫିକେସନ୍
ହଁ
ମତେ ଲାଗୁଛି ୟା ପରେ ପରେ ଏଇଟା ବୋଧେ କରିଦବ କହି ହଉନି। ମତେ କିନ୍ତୁ ଟାର୍ଗେଟ୍ ରେ ମୁ ଚାଲିବାକୁ ପଡିବ ଦି ମାସ୍। ମୋ ତରେ ମାନେ ଟାଇମ୍ ଅଛି ମାନେ ମୋ
ତୁର ତୋର ଫିଜିକାଲ୍ ସବୁ ମାନେ କ୍ଲିୟର୍ ତ କିଛି ଅସୁବିଧା ନାହିଁ ଫିଜିକାଲ୍ ରେ?
ନା ନା ସେ ସବୁ ଅଛି ଶ ସବୁ ସଇଲା।
ଆଚ୍ଛା।
ହଁ
ନା ନା ଫିଜିକାଲ୍ ରେ କଣ କି ତୋର ହାଇଟ୍ ଫାଇଟ୍ ୱେଟ୍ ଚେଷ୍ଟ୍ ଫେଷ୍ଟ୍ ଟା ହଁ
ସେ ସବୁ ସରିଯାଇଚି ଖାଲି ରିଟିନ୍ ହବ ମେଡିକାଲ୍ ଫେସ୍ ଟେ
ଯୋଉ ପକେଇଥିଲ ଗୋଟେ ଦିଲ୍ଲୀ ପୋଲିସ ନା କଣ ସେଟା ପକେଇଥିଲୁ
ନାଇଁ ନାଇଁ ନାଇଁ ନାଇଁ ଦିଲ୍ଲୀ ପୋଲିସ ପକା ହେ
ଯୋଉଟା ବି ପକଉଚୁ ବୁଝିଲୁ ପକଉଚୁ ତାକୁ ଟିକେ ଟିକେ ଦେଖୁଥିବୁ କେତେଳେ କଣ ପରୀକ୍ଷା ହଉଚି। ହଁ ନହେଲେ ଜାଣିପାରିବୁନୁ ପରୀକ୍ଷା ପଳେଇଥିବ ତୁ ଭାବିବୁ କାହିଁ ପରୀକ୍ଷା କାହିଁ ନୋଟିସ୍ କିଛି ଆସୁନି ହେଲା କିି।
ହୁଁ ହୁଁ ହୁଁ। ଦିଲ୍ଲୀ ପୋଲିସି ଦିଲ୍ଲୀ ପୋଲିସି ତମେ ତୁ ବା ପକେଇଥିଲୁ ବଧେ।
ନା ମୁଁ ଦିଲ୍ଲୀ ପୋଲିସ ବି ପକେଇବି ନା ମୁଁ ତ ଅ ଧାଇଁ ପାରୁନି ଦେଖୁଛୁ ମୁଁ ଦିଲ୍ଲୀ ପୋଲିସ ପକେଇବି।
ଏ ତୋର ବା କଣ ଫରେଷ୍ଟ ଗାର୍ଡ କଣ ଆମ ଫରେଷ୍ଟ ଗାର୍ଡ କଣ ରେଜଲ୍ଟ ବାହାରିବନି।
ତା ରେଜଲ୍ଟ ବା ଆସିନି। ରେଜରେ ଆସିଲେ କଣ ଜଣା ପଡିବ ହେଇଛି କି ନ ହେଇଛି ବୋଲି।
ଏତେ ଲେଟ୍ କରୁଚି ଅନଲାଇନ ଏକ୍ଜାମ ପୁଣି।
ଆସିନି।
ଆଉ ଆଜି ଖାଇବା କଣ ହେଇଥିଲା।
କିଛି ଆଜି ସାଧା ଉପରେ।
କଣ ଭାଇ ତମେ ପଇସା ବାଲା ହେଇକି ଚିକେନ ଫିକେନ ନ
ନା ନା ଚିକେନ ଖାଇବୁ ଯେ କିଛି ନାହିଁ ତାକୁ ପୁଣି ହଜମ କରିବା ଦରକାର ନା ଆଉ। ଏ ଯୋଉ ବ୍ରଏଲର ଗୁରା ଖାଇକି ଦେହ ଖରାପ କରିବା କଥା ଆଉ କିଛି ନୁହଁ।
ହଁ ଚିକେନ କଣ ବଳଦବ ଖାଇଲେ।
ଚିକେନ ଦେହରେ ଖାଇଦବୁ କିଛି ନାହିଁ। କିନ୍ତୁ ତାକୁ ପୁଣି ହଜମ ହେବା ଦରକାର ହେଲା ନହେଲେ ଆ ଡାଇଜେସନ ହବନି ବା ପେଟ ପେଟ ନହଲେ କ୍ଲିୟର ହବନି ଲାଟିନ୍ କ୍ଲିୟର ହବନି ବୁଝିଲ ଏଇଥିପାଇଁ କେ ତେବେଳେ କଣ ମନ ହେଲେ ଟିକେ ଟିକେ ହଉଚି ଏଇଭଳିଆ କଥା ଆଉ।
ଆ ରୋଷେଇ ଶିଖିଛ ତ
ଆ ରୋଷେଇ ମୁଁ ପୁରା ମାଷ୍ଟର ବା।
ହଁ ସେଇ ଅନୁସାରେ କାରଣ ପୁଣି ବାହାହେଲା ପରେ ଭାଉଜ ଫାଉଜ ଦେହ ଖରାପ ହବ ନା। ତ ପୁଣି ରୋଷେଇ କରିବାକୁ ପଡିବ।
ନା ରୋଷେଇରେ ମୁଁ ମତେ ଭଲ ଲାଗେ ରୋଷେଇ କରିବାକୁ।
ପୁଣି ନ ଛାଞ୍ଚୁଣି ମାଡ଼ ଖାଇବାକୁ ପଡିବ।
ସେଟା ତ କମ୍ପଲସରୀ ଖାଇବାକୁ ଦରକାର ଆଉ।
ହୁଁ।
ଆଉ ଆଜି ତ କଣ ମିନୁ ଫୋନ କରିଥିଲେ ନା କଣ ଆଜି କହୁଥିଲୁ।
ସିଏ କିଏ।
ମିନୁ ନା କଣ ତା ନାଁ।
ସିଏ କିଏ।
ଆରେ ତା ନାଁଟା କଣ ସେ ଯୋଉ ତା ଘରଟା ଏଇଠି ମ।
ରିନୁ ରିନୁ।
ହଁ ହଁ କଣ କହୁଥିଲା।
ହୁଁ କଥା ହେଲା ଆଜି ତାର ମନ ପଇଲା ଏତେ ଦିନରେ। କଇଲା କଣ ହୁଁ କଇଲା କଣ କରୁଚୁ ପୁରା ଏତେ ବେସ୍ ସ୍ତ ପୂରା ବିଜି ଲୋକ ମୁଁ କହିଲି ନା ମୁଁ ଯାଇଥିଲି ବାହାଘରିଆ ହେଦିନ ରାତିରେ ତାପରେ ସ କାଳୁ ଯାଇଥିଲି ଖେଳିବାକୁ କଇଲା କଣ ଏତେ ବିଜି ଆଉ ଫୋନ ଟା କରିପାଉଲୁନି। ମୁଁ କହିଲି ନା ଖେଳିବାକୁ ଆସିକି ଆଉଠେ ସାଙ୍ଗ ପିଲା ଆସିଥିଲା ପୁଣି ପଳେଇଲି ବାହାଘରିଆ। ଆଉ ପୁଣି ଏଇଛି ଏନାଇ ସକାଳୁ ଖେଳିକି ଏଇନା ଆସିଲି ଫୋନ୍ କଲି। କଇଲା ହଁ ପୁରା ଏଇନା ବ୍ୟସ୍ତ ଆଉ ଏତେ ପୁରା ଇଗୋ। କରିଥିବ ମୁଁ କହିଲି ନା ନା ସେମିତି କିଛି ନାହିଁ।
ହୁଁ ଆଉ ସେ କଣ କରୁଛି ଏନା?
ସେ ବା ତାର ଫାଷ୍ଟ ସେମିଷ୍ଟର ଶୋଇଲା ମାନେ ପିଜି ଚାଲି ଏଇ ନଖୁଛି ହଁ ଆହୁରି ଅଛି ମତେ କହୁଥିଲା କହିଲା ତୋର କଣ ହେଲା? ମୁଁ କହିଲି ମୋର ଫାଷ୍ଟ ସେମିଷ୍ଟାର ବ୍ୟାଗ ଲାଗିଥିଲା ଦେଇଛି ଆଉ ଅଛି ସେଇଥିପାଇଁ କହିଲା ଅଛୁ ସେଇ ମୁଁ କହିଲି ହଁ ମୁଁ କହିଲି ଦେଖିବା କୋଉଠି କଣ କରିବା କାମ ଆଉ। କହିଲା ହୋଉ କହିଲା ଆଉ ସବୁ ଭଲ ଇଏ କର କହିଲି ତମେ ତ ସବୁ ପେପର ସବୁ କ୍ଲିୟର କରିକି ବହିଛ ତୋ ଦିଦି ବି ଚାକିରରି କଲା? ଆଉ ତୁ କରିଦବୁ ତାପରେ ଆଉ ତୋର ସବୁ ସବୁ ଏ ଇ ତୋର ଫାଷ୍ଟ ହଉଛି ଆଉ। ସବୁ ତୋର କ୍ଲିୟର ସେ କହିଲା ନାଇଁ ଦେଖିବୁ ରହ? ତୁ ହିଁ ଆମ ମାନେ ଜାଗାରେ ଫାଷ୍ଟ ଚାକିରି କରିବୁ ମୁଁ ତତେ କହୁଛି। ମୁଁ କହିଲି ସବୁ ମିଛ ମୋର କିଛି କ୍ଲିୟର ହଉନି ବହିଛି। ହେହଲା ବ୍ୟସ୍ତ ହୋନା ତୁ ଚାକିରି କରିବକୁ ଫାଷ୍ଟ। ମୁ କହିଲି ଦେଖି ମୁ କହିଲି ଦେଖିବା ତାଙ୍କର ଦି ଭଉଣୀ। ଗୋଟେ ଭାଇ। ସାନ ହଉଛି ପୁଅ ଏ ରିନୁ ହଉଛି ମଝିଆ। ତା ବଡ ଭଉଣୀ ଟା ଏଇଥରକ ଚାକିରୀ କଲା। ଏଲ ଟିର ନାଇଁ ଲଟିର ଟିଜି
ଏସଏସ୍ ବି ଟିଜିଟ୍ ନେଇଥିବ ଆଉ? ଯାହା ହୋଉ ଯାହା ଫଳରେ ତା ପାଇଁ କରିବ।
ହୁଁ ତା ହୁଁ ତା ଦିଦି ବି ଭଲ ପାଉଛି?
ଇଗ୍ନୋରେ ସେ କରଥିଲା ପିଜି ଟା କରୁଛି।
ଚାଲି ଚାଲିଛି ତାର।
ଆଛା ଆଛା ହଁ ଡିଷ୍ଟାନ୍ସରେ ଭଲ କିଛି ନାହିଁ ଘରେ ରହିଲୁ ପାଠ ପଢିଲୁ ସେପଟେ ପରୀକ୍ଷା ଦେଲୁ।
ହଁ ହୁଁ। ହଁ ମତେ ପଚାରିଥିଲା କଣ ପଢିଆ ପଢି କରିବି ବୋଲି ମତେ କହୁଥିଲା।
ହୁଁ।
କହିଲା ଯିଏ ସେଇଟା କଣ କେମିତିରେ ପଢିବି ମୁଁ କହିଲି ଆଉ ରଖିଥିବୁ ଆରେ ଯୋଉ ଯିଏ ଯୋ ଆରିଆ ସେଟା କଣ? ଅ ଇଏ ଗୟାଲେ ନା କଣ ଟା?
ତ ଅରୁଣ ଅରୁଣ ଗଲ ନା କିଏ ଗ
ହୁଁ ହୁଁ ମୁଁ କହଲି ଆମର ଅଫିଛି ସେ କହିଲା ହଁ ଅଛି ମୋ କତିରେ ମୁଁ କହିଲେ ହଁ ଆଉ ପଢୁନୁ? ଆଉ କଣ ଗୋଟେ କହୁଥିଲୁ ଯୋଉଟା ଗୋଟେ ମୁଁ କହିଲି ଲୁସେଣ୍ଟ ହଁ ହଁଁ ସେଇଟା। ମୁଁ କହିଲି ମୋ କତିରେ ଅଛି ତୁ ମତେ ଦେଇଦଉନୁ ସେଇଟା ତୁ ନେଇଯାଉନୁ କହିଲା ତୁ ଭାରି ଚାଲାଖି। ହୁଁ।
କହିଲା ମୁଁ କିଣିକି ମୋର ପଢିଦେବି ଆଉ ଦେବିନି ତତେ।
ସେ ବି ତାହେଲେ ଘରେ ପଢାପଢି କରୁଥିବ ନାଇକି ଏଆଇଡେ ପିଜି ବି ଦେଖୁଛି ଇଆଡେ
କହୁଛି ମୁଁ ପଢୁନି କହୁଛି ମୁଁ ପଢୁନି ଜମା। ହଁ ଜମା ନ ପଢି ଥରେ କରିଦବା। କିନ୍ତୁ ଭାଇ ଏରିକା ଦି ଦି ଥରକେ ହେଲେଣି ଓଟି କିଲି ୟାର କରିପାରୁନାହାନ୍ତି। କହିଲା ମୁଁ ଆଉ ଥରେ ଦେବି ଆଉଥରେ ପକେଇଛି ପୁଣି ଦବ।
ଏଇ ଯଉଁ ଆମର ବାରିକ ବି କ୍ଲିୟର କରିନି କି?
ନାଇଁ ବାରିକ କ୍ଲିଅର କରିନି ଗୋଟେ ପ୍ରଧାନ ନାହିଁ ସେ ବି କ୍ଲିଅର କରିନି।
ତମେ ତିନିଜଣ ତାହେଲେ ଅଛ।
ଆମେ ତିନି ଜଣ ଅଛ ତିନି ଜଣ ଆମେ ଅଛୁ କଣ ମୋ ପାଇଁ ସେମାନେ ଅଛନ୍ତି ସେମାନେ ଏକ୍ଜାମ ଦେଇନହନ୍ତି। ମୁଁ ଏଗଜାମ ଦେଇ ନଥିଲି ବୋଲି ମୁଁ ଅଛି। ହଁ ଆଉ କଣ? ଏତି ଏଇଥର ଦବୁ ଏଥର କ୍ଲିୟର କରିବି କତେ ଯିବାର ଅଛି ଆଉ କଣ କରିବୁ ନହେଲେ ବହୁତ ଭାଇ ବୟସ ପା ବଢି ବଢି ଚାଲୁଛି। ଟେନସନ ଉପରେ ଟେନସନ ତମର କଣ ଅଛି ତମର ତ ଅଛି ବୟସ।
ହଁ ଆମର ବୟସ ଏନା ନିହାତି ପାଞ୍ଚଦଶ ବର୍ଷ ଅଛି।
ହଁ ଭାଇ ତମର ଅଛି।
ବୁଝିଲେ ପାଞ୍ଚ ଦଶ ବର୍ଷରେ ପୁରା। ମାନେ ଉଠିକି ପଡ଼ିକି ପାଠ ପଢ଼ିବା ଦରକାର ଆଉ। ହ ଆଉ ସବୁ ଘରେ ଭଲ?
ହଁ ଘରେ ଚାଲିଛି ସେମିତି ସୁଖେ ଦୁଃଖେ ଚାଲିଛି ଆଉ କଣ କରିବା। କୁଆଡୁ ଭଲ ହବ ଯେପର୍ଯ୍ୟନ୍ତ। ଆମ ପୁଅ କିଛି କରିନି ଯେ ପଣ ତ ଗୋଡ଼ରେ ଦିନ ନଠିଆ ହେଇଛି ଆଉ କଣ କରିବା।
ତମର କେତେ ଜଣ ଗୀତ ତୋ ଭାଇ ଗୋଟେ
ଏକେଲା ଏକେଲା ଭାଇ।
ଏ ଖେଲା ଓ ହ।
ହୁଁ।
ଆଉ କୋଉଦିନ ଯିବୁ ଘରକୁ?
ଦେଖିଆ କଣ ଭାବୁଛି ଯେ ସେଇ ଶୁକ୍ରାର ଦିନ ଯିବି ଆଉ। ଦେଖିଆ ଯେ ଚାରିଟା ପାଞ୍ଚଟା ବେଳକୁ ବାଆଗରିଆ ଅଛି। ଚାରିଟା ପାଞ୍ଚଟା ବେଳକୁ ଯିବି ଆଉ ରାତି ଆଠଟା ନଅଟା ବେଳେ ପହଞ୍ଚିବି ଆଉ।
ରୁମଟା ତାହେଲେ ତୁ ଏକା ରହୁଚ ନା ସେ ଭାଇ ଅଛନ୍ତି ଯୋଉ ଭାଇ
ନା ଅଛନ୍ତି ଆମର ସାର୍ ଅଛନ୍ତି ସାର୍ ଙ୍କର ମୋରି ଯିବୁ ବା
ଏବେ ତାଙ୍କର କୁଆଡେ କଣ ଯିବେ ବୋଲି କହୁ